ହଁ କୁହ।
ହଁ କଣ କରୁଛ ଏବେ?
ରୋଷେଇ କରିନି କରିବି।
ଓ ହୋ ମୁଁ ତ ରୋଷେଇ ଫୋଷେଇ ସରିଲା ମୁଁ ଆଜି ବୁଟ ଇଏଟାକୁ ବ ମୋର ରୋଷେଇ ଏବେ ସରିଗଲା। ରୋଷେଇ ସରିଯାଇଛି ମି ତ ଆଉ ରୋଷେଇରେ କଣ କରିଛ? ରୋଷେଇରେ କଣ କରିବ ଆଜି?
ମୁଁ କିଛି କରିନି ମୁଁ ଆଜି ଭଜା କରିବି ଆଉ ତରକାରୀ ଗୋଟେ କରିବି ଆଉ।
ତରକାରୀ ମସଲା ତରକାରୀ।
ହଁ ମସଲା ତରକାରୀ।
ତମେ କଣ ଗ୍ରାଇଁ ଗ୍ରାଇଣ୍ଡର ହରିଆ ରଖିଛ ସେଠି?
ନାଇଁ ଗ୍ରାଇଣ୍ଡର ତ ନାହିଁ। କିନ୍ତୁ ଆମେ ମାନେ ରସୁଣ ଆଉ ଅଦାର ପେଷ୍ଟ ଦେଇକି କରୁ ଆଉ। ଯୋଉ ମସ ରସୁଣ ଅଦାର ର ମସଲା ଟାକୁ ଦେଇ କରିବୁ।
ମୁଁ ଯେବେ ବାହାରେ ରହୁଥିଲି ଥରେ ଏମିତି ଅଦା ରସୁଣ ତ ଆଉ ପେଷ୍ଟ କରିପାରିଲୁନୁ ଆମେ ଏମିତି ଫିଷ୍ଟ କରିଥିଲୁ। ଚିକେନ୍ ଫିଷ୍ଟ କରିଥିଲୁ। ଆଉ ଏମିତି ଅଦା ରସୁଣ ପେଷ୍ ଏଟା ଗୋଟେ ମିଳେ ପ୍ୟାକେଟ୍ ଜାଣିଛ ନା।
ହଁ ପ୍ୟାକେଟ୍ ମିଳେ।
ସେଇଟାକୁ କେବେ କରିଛ ରୋଷେଇ ଏମିତି ଆଣିକି କିଣିକି ବାହାରୁ।
ଉଁ ସେଟା ଗୋ ଭିନେଗାର୍ ମିଶିକି ଥାଏ ନା ସେଟା ଖଟା ଲାଗେ।
ଆମେ ତ ଜାଣିନଥିଲୁ ଆମେ ଏମିତି ହଷ୍ଟେଲ୍ ଟାଇମ୍ ରେ ନେଇ ଆସିଥିଲୁ। ତାକୁ ଆଉ ଆମେ କହିଲୁ କିଏ ଏତେ ପେଷ୍ଟ କରିବ ଆମ ପାଖରେ ଏବେ ଗ୍ରାଇଣ୍ଡର୍ ନାହିଁ। ତ ନେଇ ଆସିଥିଲୁ ତାକୁ ବନେଇଲୁ ସେ ତରକାରୀ ଯାହା ଲାଗିଲା।
ହଁ ମୁଁ ବି କରିଛି ସେ ଖଟା ଲାଗେ ଆଉ ସେ ପୁରା ଗ୍ୟାସ୍ କରେଇ ଦିଏ ପେଟ।
ପେଟ ଗ୍ୟାସ୍ କରିଦବ ପୁରା ଟେଷ୍ଟଟା ପୁରା ଅଲଗା କରିଦବ। ତମେ ଏମିତି ଛେଚା ମସଲା ଦେଇକି ପଛେ ବନେଇବ।
ହଁ ସେ ଆମେ ତ ଛେଚା ମସଲା ମାନେ ଅଦା ରସୁଣର ଛେଚା ମସଲା ଆମେ ଦେଇକି କରୁଛୁ। କିଛି ନାହିଁ ଭଲ ଲାଗୁଛି ପୁରା।
ହଁ ଏବେ ତ ମତେ ଏତେ ଟାଇମ୍ ହୁଏନି ବୋଲି ମୁଁ ହଁ ସବ୍ ଏଖାତରେ ମସଲା ବନେଇକି ରଖିଦିଏ ଫ୍ରିଜ୍ ରେ। ବନେଇକି କେତେ ଟିକେ ପାଇଁ ସବୁଦିନ ମସଲା ଧନିଆ ଆଜି କଣ କରିବାକୁ ଚାହିଁବ। ମସଲାଟି ଆଗେ ବାଟ ତାପରେ ଯାଇଁ କର।
ଟିକେ-ଟିକେ କରିବ କଣ ଏକାଥରେ କରିଦିଅ।
ଏଖାତରେ ବନେଇକି ରଖିଦେଲେ ଯେତେବେଳେ ଯାହା ବନେଇବାର ଥିବ ଏଖାଥରେ ଟିକେ କାଢିଲ ବନେଇଦେଲ। ଘରେ ବନେଇକି ପେଷ୍ଟଟା ରଖିଦବ ସପ୍ତାହେ ଭଳିଆ ରହିବ। କିଣା ପେଷ୍ଟା ବେକାର୍।
ଭଲ କଥା।
ଆଉ ଘରେ ଏ ଯୋଉ ପୋଡ଼ପିଠା ତୁମକୁ ଆସେ?
ପୋଡ ପିଠା ନା ମତେ ଆସେନି କିନ୍ତୁ ମୁଁ ଜାଣିଛି କେମିତି-କେମିତି ହୁଏ କରାଯାଏ କଣ ମୁଁ ଦେ ଦେଖିଛି ଜାଣିଛି କିନ୍ତୁ ମୁଁ କରିନି କେବେ।
ମତେ ତ ଆସେନି ଏତେ ମୁଁ ଏଥରିଆ ଭାବୁଥିଲି ରଜରେ ବନେଇବି। ରଜ ଟାଇମ୍ କୁ ଆମର ଛୁତିିକିଆ ହେଇଯାଇଥିଲା। ଓ ମୁଁ କେତେ ପୁରା ଖୁସି ଥିଲି ଟିକେ ରଜରେ ଯିବି ମନ୍ଦିର ଫନ୍ଦିର। କୁଆଡ଼େ ଯିବୁ ବୁଲିକି ଆସିବୁ ହେଇପାରିଲାନି ଆଉ।
ଶୁଭୁନି ତମ କଥା।
ଆ ଏବେ ଶୁଭିଲା?
ହଁ-ହଁ ଶୁଭୁଛି।
ତମେ ଆଉ ରଜରେ ସଂକ୍ରାନ୍ତି ବେଳକୁ ମନ୍ଦିର ହେରିକା କୋଉଠି ଯାଇନା।
ହଁ ଯାଇଥିଲୁ ହୁଁ ଗୋଟେ ମନ୍ଦିର ଆଉ ଗୋଟେ ମନ୍ଦିର ଯାଇଥିଲୁ ଆଉ। ଜଗନ୍ନାଥ ମନ୍ଦିର ଗୋଟେ ଯାଇଥିଲୁ।
ହଁ-ହଁ। ପ୍ରାୟତ ମନ୍ଦିର ଦେଖିବ ସବୁ ଯୋଉ ମନ୍ଦିର ଯିବ ସେଇ ମନ୍ଦିରରେ ଭିଡ। ସଂକ୍ରାନ୍ତି ଦିନ ମେନ୍ ଭିଡ଼। ଆଉ ଅଲଗା ଦିନ ତ ଛାଡ। ଆଉ ପୋଡ଼ ପିଠା ଟା କେମିତି ହୁଏ ମତେ ଟିକେ କହିଦବ। ମୁଁ ତାକୁ କେତେଥର ଭାବିଲିଣି ବନେଇବି ବୋଲି ମୁଁ କିନ୍ତୁ ବନେଇବାକୁ ଏତେ ଟ୍ରାଏ କରୁଛି ମୋତେ ସାହସ୍ ପାଉନି ମୁଁ ସେ ଏତେ ଶିଖିନି
ସେ ତ ଟିକେ ବହୁତ କଷ୍ଟ ଟିକେ କରିବା ପାଇଁ ହଁ ସେ ସେଥିରେ କରନ୍ତି କଣ ନା ସେ ଯୋଉ ଓ ଚାଉଳ କେତେ ପୋଡପିଠା ତ ଅଲଗା କେତେ ପ୍ରକାର ଅଛି କଣ କ୍ଷୀର ପୋଡ ପିଠା ହୁଏ ଆଉ ବିରି ପୋଡ ବି ରେ ହୁଏ ବିରି ପୋଡପିଠା ଆଉ ଗୋଟେ ଗୁଡ ପୋଡ ପିଠା।
ଆମର ଗୋଟେ ହଁ ସେଇ ଗୁଡ଼ଟା ଘରୁ ପଠେଇଥିଲେ ଆମର। ମୋ ବାପା ଆସିଲେ ରବିବାର ଦିନ। ସେ ପୋଡ଼ପିଠା ନେଇକି ଆଇଲେ ସଂକ୍ରାନ୍ତି ଦିନ ତା ପୋଡ଼ା ଖାଇ ହେବନି ମୁଁ ସେଦିନ ଆମର ଆଇଁଷ ହୋଇଥିଲା। ରବିବାର ପଡ଼ିନଥିଲା କି ଏଥିରିକା ଫାଷ୍ଟ ରଜଟା।
ହଁ
ସେଇଥିପାଇଁ ଆଉ ବନେଇ ହେଲାନି ଆଉ ଆଉ ମୁଁ ତାକୁ ଇଏ ଦିନ ବି ସଂକ୍ରାନ୍ତି ଦିନ ଖାଇପାରିଲି ତାପରେ ଏମିତି କଣ ପଡ଼ିଲା ଏମିତି ହେଇ ହେଇକିରି ମୁଁ ଖଣ୍ଡେ ଖାଇଛି ଆଉ ବାର ପଡ଼ିଲାନି ତାକୁ ଲାଷ୍ଟକୁ ଫିଙ୍ଗାାଗଲା। ଆଉ ନିଜେ ଜାଣିଥିଲେ କଣ ଯେତେବେଳେ ହେଲେ ବନେଇଦବ ଆଉ।
ନିଜେ ଜାଣିଥିଲେ କରିପାରିବ ନାହିଁ ତ ଯ ଯଦି ତମର ଚୁଲିରେ ନକଥିବ ତମେ ଗ୍ୟାସ ରେ କେବଳ ତାକୁ କେମିତି କରିବ? ଅ ପ୍ରେସର କୁକର ରେ ନେଇକି କରିବ ଯାଇକି।
ହଁ ବାହାରେ ତ ଆଉ ଚୁଲି ଫୁଲି ମିଳିବନି ନା। ଯାହାହେଲେ ତୁମକୁ ସେଇ ପ୍ରେସର କୁକରରେ ଆଉ ଅଲଗାରେ ତୁମେ ଯଦି କଢ଼େଇରେ ବି ବନଉଛ ସେ କେତେ ଗ୍ୟାସ୍ ଖର୍ଚ୍ଚ ହେବ।
ତାପରେ ତମେ ଫା ମାନେ ମା ଏବେ ପ୍ରଥମ ଥର କରିବ ନା ତୁମେ ଜାଣିପାରିବନି କେତେବେଳେ ହବ କେତେ ନାହିଁ ତଳେ ପୋଡି ଯାଇଥିବ ନହେଲେ ଉପର ସିଝି ନଥିବ। ଏମିତି ହେଇଯାଇଥିବ।
ହଁ ମୁଁ ପରା କେତେଥର ହଁ କୁହ।
ତ ବନେଇ ପାରିବ ଯେ ଯୋଉଟା ଚାଉଳ ଯୋଉ ଗୁଣ୍ଡ ଅଛି ଚାଉଳର ତାକୁ ଚୁନା କରିକି ଯୋଉ ଗୁଣ୍ଡ ଟା ଦିଅନ୍ତି ହଁ ତ ଗୁଡ ସହିତ ସେ ଚାଉଳ ଗୁଣ୍ଡ କୁ ତମେ ନେଇପାରିବ। ଚାଉଳ ଗୁଣ୍ଡ ନେଲା ପରେ ଆ ତମେ ସେଥିରେ ଲୁଣ ଗୁଡ଼ ଆଉ ସବୁ ଦେଇକି ଏମିତି ଜନ୍ତିି ଦବ ଜନ୍ତିି ଦେଇକି ଆ ତା ସହିତ ମିଠା ବି ମାନେ ମିଠା ତମର ମିଠା ପାଇଁ ତମେ ଚିନି ବି ବ୍ୟବହାର କରିପାରିବ ନହିଁ ତ ଗୁଡ ବି ପକେଇ ପାରିବ।
ହଁ।
ତ ସେଇଟା ନେଇଯିବ ତମେ
ଆମେ ଗାଁରେ ରହିଲେ କଣ ଚୁଲି ଟିକଏ ଥାଆନ୍ତା ସୁବିଧା।
କିସମିସ୍ ଆଉ ନଡିଆ ଏସବୁ ଟିକେ ଅଳ୍ କ କଇ ମାନେ ଅଳ୍ପ ନାଲି ନାଲି କରିକି ଭାଜି ଦବ ତା ଉପରେ ଦବା ପାଇଁ। ଆଉ ତମେ ପୁର ବି ଗୋଟେ ବନେଇ ପାରିବ ପୁର।
ଜନ୍ତା ଟା ଦେଇ ଦେଇକିରି ତାପରେ ଉପରେ ଦେଇ ଡେକୋରେଟ କଲା ଭଳିଆ ସଜେଇଲା ଭଳିଆ ଟିକେ ପକେଇଦେଲେ ଭଲ ଲାଗିବ ଆଉ।
ହଁ ସେଇଟା ତ ଉପରେ ଦବା କେମିତି ଏମତି ତ ତମେ ଯଦି ପୁର ବି ଦବା ପାଇଁ ଚାହିଁବ ପୁର ବି ଦେଲେ ଆହୁରି ବଢିଆ ଲାଗିବ। ପୁର ତମେ ନଡିଆରେ ଦେଇପାରିବ କି ଛେନାରେ ଦେଇପାରିବ ତମ ଇଚ୍ଛା ନାହିଁ ତମ୍ ଯଦି ତମେ ମିଶେଇକି ବି ଦେଇପାରିବ ଚା ସେଥିରେ ବି ଚଳିବ ତମେ ପୁରରେ ଟିକ୍ କେ ଅଦା ଟିକେ ଆଉ ଗୋଲମରିଚ ଗୁଣ୍ଡ ଟିକେ। ଏସବୁ ଆଉ ମିଠା ତମର ଚିନି ଦେଇପାରିବ ନାହିଁ ତ ଗୁଡ ବି ଦେଇପାରିବ ପୁରରେ। ଆଉ ନଡିଆ ନାଇଁ ତ ପୁର ନା ଛେନା ତମେ ସେଇଟାକୁ ଗୋଳେଇ କି ନା ତମେ ମଝିରେ କିଛି ଆଜ୍ଞା ତମେ ଏ ସେ ଯୋଉଟା ଜନ୍ତା କରିଥିବ ସେ ଜନ୍ତା ଦେଲା ପରେ। ତଳେ ଦବ ଯ ପତ୍ର କିଛି ଦବ ତାଟି ଟିକେ ତେଲ ଲଗେଇଦବ ଯୋଉଟା କି ପତ୍ର ଟା ଛାଡିଯିବ ଜଲଦି ସେଠାରୁ।
ପତ୍ର ତ ସେଇ କଦଳୀପତ୍ର ଯାହା ଦିଆହୁଏ ଆଉ। କ କଦଳୀପତ୍ର ଦିଆ ହୁଏନି କି ସେ ପୋଡ଼ ପିଠାରେ ଅଲଗା ତ କିଛି ପତ୍ର ମୁଁ ଆଉ ଜାଣିନି।
କଦଳୀ ପତ୍ର ଯଦି ନମିଳିବ ତମେ ଇଏ ପତ୍ର ବି ଦେଇପାରିବ ଯେମିତି କିି କଣ କହିଲ? ଅ ଶାଳ ପତ୍ର ହଉ ନହେଲେ
ଶାଳ ପତ୍ର ଟା ଯୋଉ ସାଇଡ୍ ରେ ମିଳେ ସେ ସାଇଡ୍ ରେ ଆଣୁଥିବେ ନହେଲେ କିଣା ଶାଳ ପ ତ୍ର ସବୁ ଦିଅନ୍ତି ଆଉ ଶୁଖାଟା।
ହଁ ନହେଲେ ତ କିଣା ପତ୍ରରେ କରିବ।
ହୁଁ ହୁଁ।
ତାପରେ ସେଟାକୁ ଦେଇଦେଇକି ତେଲ ଟିକେ ଲଗେଇଦବ ତାପରେ ଜନ୍ତା ଟାକୁ ଦେଇଦବ ଅଳ୍ପ। ଦେଇ ସାରିଲା ପରେ ତା ମଝି ଜାଗା ଟାରେ ପୁରଟାକୁୁ ଆକୁ ଦେଇଦବ। ପୁରଟା ସମ୍ପୂର୍ଣ୍ଣ ଦେଇଦବ ଦେଇ ସାରିଲା ପରେ ପୁଣି ଆଉ ବାକି ଜନ୍ତା ଯେତିକି ଥିବ ତା ଉପରେ ଦେଇଦବ। ତା ଉପରେ ନଡିଆ, କାଜୁ, କିସମିସ। ଏଗୁଡା ସବୁ ଟିକେ ତା ଉପରେ ଦେଇଦବ ତାପରେ ପୁଣି ପତ୍ର ଦେଇଦବ ତା ଦବା ଟିକେ ଘିଅ ନଗେଇଦବ ଗୁଆ ଘିଅ ହଉ।
ଲଗେଇଦବ ତା ଉପରେ ପତ୍ର ଦେଇଦବ। ବାକି ତାପରେ ତମେ ତା ଉପରେ ନିଆଁ ଦବ। ଯଉଟା ଉପର ପଡିବ ଆଉ।
ଓହୋ ଏତେ କରିବା ଅପେକ୍ଷା ଯାଅ ଗାଁ ଏତେ କରିବା ଅପେକ୍ଷା ଗାଁକୁ ପଳାଅ ଗାଁରେ ଆରାମସେ ଖାଇ ପିଇିକି ଆସ।
ହଁ ଏମିତିରେ ତ ବହୁତ କଷ୍ଟ ଇଏ ବହୁତ କଷ୍ଟ କରିବା।
ଆଉ ଏବେ ତ ଗ୍ୟାସ୍ ଯଉ ରେ ଇଏ ହେଲାଣି ରେଟ୍। ଗ୍ୟାସ୍ ତ
ଆମେ ଗ୍ୟାସ୍ ଦୁଇଶହ ସତୁୁରୀ ଟଙ୍କାରେ କିଣୁଛୁ।
ହଁ ମୁଁ ଯେବେ ତ ବାହାରେ ରହିଥିଲି- ମାନେ ମୋର ଚଳି ଯାଉଥିଲି ଏତେ ବି ମୋର ରୋଷେଇ ନଥିଲା ନା। ମୋର ମାସେ ଭଳିଆ ରହିଛି ବୋଧେ ବାହାରେ ଆଉ ବେଶି ଦିନ ରହିନି। ।
ତମର ବାହାଘର କେତେ ବର୍ଷ ହେଲାଣି?
ବାହାଘର ହେଇଗଲାଣି ତିନି ଚାରି ବର୍ଷ ତମର ଏବେ ପ୍ଲାନ୍ ଅଛି କି ବାହା ଘରନା ବାହାଘର ଏବେ ହେବାର ନାହିଁ ଆଉ ଦୁଇ ଚାରି ବର୍ଷ ଗଡ଼ିକରି।
ହୁଁ ଏବେ ତ ହେଇନି କିନ୍ତୁ ହବ ଆଉ।
ଓହୋ ହଁ ଯେତେ ଦିନ ରହିପାରୁଛ ଏକୁଟିଆ ରହିଯାଅ। ବାହା ହେଲେ ଭାରି ଟେନ୍ସନ୍।
ହଁ ଦାୟିତ୍ୱ ଚିନ୍ତା। ଆଉ ସବୁ ବଢିଯିବ।
ଦାୟିତ୍ୱ ଟା ତ ଶହେ ଗୁଣ ବଢିଯିବ।
ନିଜ ପାଇଁ ସମୟ ବହୁତ କମ୍ ଅନ୍ୟ ମାନଙ୍କ ପାଇଁ ସମୟ ତମେ ଦେଇକି
ଆଉ ଗୋଟେ ଫୁଣି ଦି ଚାଳିଶ ଜଣ ଭାଇ ଥିବେ ସେ ଫ୍ୟାମିଲିରେ ବାହା ହବୁ ଗୋଟେ ଅଲଗା। ଆଉ ଗୋଟିକିଆ ପୁଅ ଘରେ ବାହା ହେବ ସିଏ ଗୋଟେ ଆହୁରି ସବୁ ଦାୟିତ୍ଵ ନିଜ ମୁଁ ଗୋଟେ ବୁଧିଦେଲା ଭଳିଆ ଲାଗିବ।
ହଁ ହଁ ହଁ ସେଟା ତ ଠିକ କଥା।
ଆଉ ଏବେ ବି ପ୍ରାୟ କଣ ଆଉ ସେମିତି ଜଏଣ୍ଟ ଫ୍ୟାମିଲି ଅ ଅଛି କି ଆଉ ଆଉ ସବୁ ତ ଗୋଟିକିଆ ଫ୍ୟାମିଲି ହେଇଗଲାଣି ଆଉ।
ହଉ। ହଉ ଆଉ ଥରେ କଲ୍ କରିବି ତମକୁ ଆଉ।
ଆଜ୍ଞା ହଉ ହଉ।